ହଁ ହାଲୋ।
କଣ କରୁଚନ୍ତି?
କଣ କରୁଚି ଆଜି ଦେବସ୍ନାନ ପୂର୍ଣ୍ଣିମା ଆମର ଏଠି ଆଶ୍ରମ ଅଛି ଜଗନ୍ନାଥ ଆଶ୍ରମ ସେଠି ଜଗନ୍ନାଥ ଗାଧଉଥିଲେ ଯାଇଥିଲି ଦେଖିକି ଆଳତି ଫାଳତି ନେଇ ଭୋଗରାଗ କରି ସେଠି ଭୋଜି ହଉଥିଲା ଖାଇକି ଆସିକି ପାଣି ପିଇକି ବସିଛି ଆଉ।
କେତବେଳେ ଆଜି ମନ୍ଦିର ଗଲେ ଆପଣ?
ଏଗାରଟା ସାଢେ ଏଗାରଟା ବେଳକୁ ଯାଇଥିଲି ଏବେ ଆସିଲି ଆଉ।
କେମିତି କଣ ସବୁ ପୂଜା ପାଠ ହଉଥିଲା ଏଠି?
ହଁ ଭଲରେ କଣ ହେଲା ଠାକୁର ଆସିଲେ ମଣ୍ଡପ ରାନ୍ ମଣ୍ଡପକୁ ଗାଧେଇଲେ ନୂଆ ପିନ୍ଧିକି ଆସିଲେ ଗାଧୋଇ ନୂଆ ପନ୍ଧିକି ସଜବାଜ ହେଇକି ରଛନ୍ତି ସେଠି ଭୋଗ ରାଗ ହେଲା। ଆ ମୁଁ ବି କଳସର ପାଣି ଆଣିଲି ଗାଧା ପାଣି ଠାକୁରଙ୍କର ଦୀପ ଲଗେଇଲି ଆଳଦୀ ହଳତି ଆଣିଲି। ଆସିକି ଏଇଠି ବସିଥିଲି ଭୋଜି ହେଇଥିଲା ଖାଇ ପିଇକି ଏବେ ଆସିଲି ଠାକୁ ପୁଣି ସନ୍ଧ୍ୟା ବେଳେକୁ ଯିବି ଆଳତି ଫାଳତି ହବ। ଠାକୁର ଯିବେ ଅନଶନ ଘରକୁ ଦେଖିକି ଆସିବେ ଆଉ। ଘରେ ଆସିଲି ଲୁଗାପଟା ତୋଳିଲି ବର୍ଷା ଆସିଲାଣି ଲଗା ପଟା ତୋଳି ଆଣିକି ବସିଥିଲି ଆପଣ ଫୋନ୍ କଲେ ଆଉ।
ସେଠି ଠାକୁରଙ୍କର ନୀତିକାନ୍ତି କେମିତି ହେଲା ଦେଖିଲେ।
ହଁ ଭଲରେ କଣ ହେଲା ଆଉ। ଗାଧେଇଲେ ନୂଆ ଲୁଗା ପିନ୍ଧିଇଲେ ଫୁଲମାଳ ଦେଲେ ଚନ୍ଦନ ସିନ୍ଦୁର ଦେଲେ। ପୁରୀରୁ ନନା ଆସିଥିଲେ। ଆଉ ଭଲରେ କଣ ସବୁ ହେଲା ଆଉ।
ଠାକୁର କାଳେ ମାନେ ଦହି, ଲହୁଣୀ, ଘିଅ, ନବାତ ବିଭିନ୍ନ ଏଥିରେ କାଳେ ଗାଧାନ୍ତି ପୁରା କରି ତାଙ୍କ ଉପରେ ଲେପନ କରାଯାଏ।
ତୁ ବଢିଆରେ କଣ ଗାଧାନ୍ତି ଗଙ୍ଗା ଜଳ ଅତର ହଳଦୀ ସବୁ ବିଭିନ୍ନ ପ୍ରକାର ସବୁ ଅଛି। ପକେଇକି ଗାଧାନ୍ତି ଆଉ ତା ନୂଆ ଲୁଗା ପିନ୍ଧିକି ସଜବାଜ ହେଇକି ମା ପିନ୍ଧିକି ବସିଛନ୍ତି ଯିବେ ରା ଆଉ।
ମାନେ ଠାକୁର-ଠାକୁର ଶହେ ଆଠ ଗରା ପାଣି ରେ
ଆଜ୍ଞା
ଶହେ ଆଠ ଗରା ପାଣିରେ ଠାକୁର ଗାଧୋଇବେ ସେଠି ନାଇଁ କି?
ହଁ। ଶହେ ଆଠ ମାନେ ବଡ ବଡ କ ଅଧା ନିଏ ଛୋଟିଆ ଛୋଟିଆ ମାଟି କଳସ। ତାପରେ ଗୋଟେ ଅଛି ଗରା ତା ଦେହେ ରେ ଇଏ କରନ୍ତି ଆହୁରି ଛୋଟ ଛୋଟ। ମାଟି କଳସ କେମିତି ସେଇଆକୁ କରନ୍ତି ଗରା କହନ୍ତି। ଶହେ ଆଠ ଟା।
ସେ ଜାଗା ପୁରା ଜାଗା ପୁରା ହରି ହରିବୋଲ ହୁଳହୁଳି ଘଣ୍ଟ କରତାଳ। ନଦରେ ପୁରା କମ୍ପି ଉଠୁଥିବ।
ହଁ ହଉ। ରାସ୍ତା ରୁ ଯାଉଛି, ଏଠରୁ ପୁରା ସୁବୁଛି, ଝାଞ୍ଜ, ମୁର୍ଦୁକ, ହୁଳହୁଳି। ଶଙ୍ଖ, ତୁରି, ମଉରୀ ସବୁ ବାଜୁଛି ପୁରା ବାସେନା କର୍ପୁର ବାସେନା ବି। ହଉଛି ରାସ୍ତା କୁ ଘିଅ କପ କର୍ପୁର ବାସେନା ଜଗନ୍ନାଥଙ୍କର। ଆ ସବୁ ଆଉ।
କେତେ ଲୋକ ଆଜି ପ୍ରାୟ ରୁଣ୍ଡ ହେଇଥିଲେ, ସେଠି?
ହଁ, ଆଜି ପାଞ୍ଚ ପଚାଶେ ହେବେ, ଆଉ।
ଲୋକ ସବୁ ଯିବା ଆସିବା କରୁଥିବେ, କେତେକ କିଏ ରହିଥିବେ।
ଆସୁଛନ୍ତି, ଦେଖିକି ଆଳୁ ସଉଳେଇ ପଳଉଛନ୍ତି, ପୁଣି ଆଉଛନ୍ତି, ଯାଉଛନ୍ତି, ଏମିତି ହେଇକି ଆଉ।
ଆଜି ଗୋଟେ ଭଲ ଦିନ ଦେବସ୍ନାନ ପୂର୍ଣ୍ଣିମା। ଆଜି ଶିବ ମନ୍ଦିର, ଆଜି ସୋମବାର ବି। ଶିବ ମନ୍ଦିର ବି, ଆଜି ଭିଡ ଭାଡ ଲାଗିଥିବ। ଆଉ। ଏଠି ତ ଜଗନ୍ନାଥଙ୍କର ଆଜି ଗୋଟେ ବଡ଼ ପର୍ବ ଏଟା। ହୁଁ, ଆଉ ପୁରୀରେ ତ ଆଜି ସାଙ୍ଘା ତିକ୍ ଭାବରେ ଲୋକ ହେଇଥିବେ।
ପୁରି। ତ ଅସଂଖ୍ୟ ଲୋକ, ଗଣି ହବନି କି, ଯାଇ ହବନି ହେଟିକି, ଏତେ ଲୋକ। ପୁରୀରେ ଆଉ। ପୁରୀରେ ତ ଲାଇନରେ ରହିକି, ଠାକୁର। ଅ ଗାଧୁଉଛନ୍ତି ସେଠିକି ଗଲାବେଳକୁ ଗାଧୁଆ ପାଧୁଆ ସ ସରି ଯାଇଥିବଏତେଲୋକ ପୁରୀର, ଆଉ। କଁ କରିବା, ଯୋଉଠିନ ଦେଖିଦବ ଟିକେ କାଳିଆଙ୍କର ଆଜ୍ଞା ଅଛି, ଡାକିଲେ ଗଲି ଆଉ।
ଏ ଠାକୁରଙ୍କର ଯୋଉ ପୂଜା ଅଁ ସଇଲା ପରେ। ତାଙ୍କର ଆଳତୀ ସରିବା ପରେ, ତମର ସେଠି କଣ ଆଶ୍ରମରେ କଣ ଭୋଜି ହେଇଥିଲା।
ହଁ, ଭାତ, ଡାଲମା, ଖଟା, ଖିରି।
କେତେ ଲୋକଙ୍କ ପାଇଁ ହେଇଥିଲା ମିନିମମ୍ ଲୋକ ଖାଇଲେ।
ତଥାପି ଆମେ ଶହେ, ଦେଢ଼ ଶହ ଲୋକ ଖାଇକି ଆଇଲୁ। ତାପରେ ଆସୁଛନ୍ତି, ଯାଉଛନ୍ତି, ଆମେ ପଳେଇ ଆଇଲୁ। ତା ପରେ କଣ ଖାଉ ଆସ ଯାଉ ଥିବେ ଲୋକ, ଆଉ।
ହଁ ଆସ୍ତେ, ଆସ୍ତେ ଲୋକ ଆସିବେ, ଖାଇବେ, ଏ ସବୁ ଆଉ।
ହଁ ଆସୁଛନ୍ତି ଯାଉଛନ୍ତି‌ ଆଉଛନ୍ତି କେତେ ହେବେ ଆଉ। ଆମେ ଖାଇଲୁ ଦୁଇଶହ, ଅଢେଇଶହ ଲୋକ ଥିଲେ।
ତାପରେ ପୁଣି ସନ୍ଧ୍ୟା ବେଳକୁ ଠାକୁରଙ୍କର ଆଳତି ହବ। ଠାକୁର ପହଣ୍ଡି ବିଜେ କରିକି, ଅଣସର ଘରକୁ।
ଆଁ ହଁ, ହଁ‌ ସନ୍ଧ୍ୟାବେଳକୁ ଯିବି କାମ ସାରିକି ଆଉ।
ହଁ ଛଅଟା, ସାଢେ ଛଅଟା ବେଳେ ସାଢେ ଛଅଟା ବେଳକୁ ଯିବେ, ଆଉ।
ସାଢ଼େ ଛଅଟା, ସାତଟା ବେଳକୁ ଯିବି ଆଉ।
ନାଇଁ, ସାତଟା ହେଲେ ସନ୍ଧ୍ୟା ହେଇଯିବ। ସାଢେ ଛଅଟା ହେଲେ ତାଙ୍କର ଆଳତି କାମ ଆରମ୍ଭ ହବ।
ହୁଁ ହୁଁ ସେତେ ବେଳକୁ ଯିବି ଆଉ।
ତାଙ୍କର ଆଳତି ଟା ଯାହାହଲେ ବି ସାଢେ ଛଅ ଛଅଟା ଚାଳିଶ ଭିତରେ ହେଇଯିବ। ଆଉ ତାପରେ ଠାକୁରଙ୍କୁ ନେବେ, ପହଣ୍ଡି ବିଜେ କରିକି ଆଉ।
ଅଣସର ଘରୁ ନେବେ ଆଉ। ହୁଁ।
ନାଇଁ-ଇ-ଇ, ମାନେ ସେତେବେଳେ ପ୍ର ବହୁତ ଲୋକ ହେବେ ଯେତେବେଳେ ପହଣ୍ଡି ବିଜେ କରି ଠାକୁର ଠାକୁର ଯିବେ ଅଣସର ଘରକୁ।
ତ ଇଏ, ଏଇ ଗାଧା ଟା କଣ ଖରାବଳେ ତ, ଖରା ରନ୍ଧି ଲୋକ ଗଲେ ନାଇଁ। ରୋଷେଇ ଵାସ ଟାଇମ୍ ଟା। ଆଉ ସନ୍ଧ୍ୟା କୁ କଣ କିଛି କାମ ନଥିବ, ଫାଙ୍କା ଟିକେ, ଅଧିକ ଲୋକ ଯିବେ। ଚାକିରିଆ ଲୋକ ଯିଏ ଅଫିସ ପଳେଉଥିବ ଆସିଲେ ଆ ଟିକେ ଟିକେ ଦେଖିବାକୁ ଆଉ ଏଇଭଳିଆ ଆଉ।
ସେ ପହଣ୍ଡି ବିଜେ କଲେ ଗୋଟେ ଗୋଟେ ଠାରକୁ ନେବେ ସେମାନେ ପହଣ୍ଡି ବିଜ କରିବେ ନା କଣ କେମିତି।
ହଁ ହଁ ଜଣେ ଜଣେ ନେଇକି ଯିବେ।
ଆଁ।
ଜଣେ ଜଣେ ଧରିକି ଯିବେ।
ଓହୋ ମାନେ ତାଙ୍କୁ ନଚେଇ ନଚେଇ ନେଇକି ଯିବେ ନା କଣ?
ହଁ ହଁ ହେଲେ ହେଲେ।
ସେ ଯେଉ ରା। ରାସ୍ତା ଦେଇ ଯିବେ ସେ ରାସ୍ତା ପୁରା ପରିଷ୍କାର ପରିଚ୍ଛନ୍ନ ପୁରା ସ୍ଵଚ୍ଛ ହବ ପବିତ୍ର ହବ।
ହଁ ହଁ।
ଏଇ ନନା ମାନେ ନେଇକି ଯିବେ।
ହଁ ହଁ ଆଉ କିଏ ନେଇକି ନନା ନେଇିକି ଯିବେ।
ତ ସା ସାଧାରଣ ଲୋକ ଛଇଁବେନି।
ନା ନା। ସବୁ କରୁଛନ୍ତି ଏଠି ଏଇ। ଜାଗାରେ ରଥ ଟଣା ଟା କରନ୍ତେନି ଆଉ ସବୁ ତ ନୀତି ନିୟମ କରୁଛନ୍ତି। ରଥ ଟଣାା ଟେ କରନ୍ତେ ଯିଦି ଆହୁରି ବଢିଆ ହୁଅନ୍ତା ବହୁତ ଲୋକ ହୁଅନ୍ତେ। ଓ ପୁରୀ ଭଳିଆ। ତ ଚାରଣା ଲୋକ ହେବେ ସବୁ କରିଛନ୍ତି ରଥ ଟଣା ଟା କାହିଁ କରୁନାହାନ୍ତି କେଜାଣି ଜାଗା ତ ଅଛି। ସେଇ ଠାକୁର ଯୋଉ ଜଳସରବର ରହିବେ ସେଇ ପଟୁକୁ ଯୋଉ କୀର୍ତ୍ତନ ହଉଛି ସେଇ ପଟକୁଉ ମାଉସି। ମା ଘର। କରିବି ଠାକୁର ରଥ କରନ୍ତେନି ନା ଜାଗା ଅଛି। ଆଉ ରଥ ଟଣା ଟା କରୁନାହାନ୍ତି ଆଉ ନହେଲେ ଆଉ ସବୁ ନିୟମ କାନୁନ ଭଲ ମନ୍ଦ ସବୁ କରୁଛନ୍ତି ଏଇ ରଥ। ରଥ ଟଣା ଟା ଟିକେ କରୁନାହାନ୍ତି ଆଉ କରିଲେ ଟିକେ ଭଲ ହୁଅନ୍ତା। କରନାହାନ୍ତି ଆଉ କଣ କରିବା ତାଙ୍କର ଆଜ୍ଞା ନାହିଁ।
ତାଙ୍କର ବୋଧେ। ଜାଗା ସୁବିଧା ହେଉ ନଥିବ ସେମାନେ କାରଣ ଗୁଣ୍ଡିଚା ମନ୍ଦିର ଗୋଟେ ତିଆରି ହବ। ରଥ ଏଠି ଟାଣିକି ନେଇକି ଯିବେ। ଏଠି ବି ଗୁଣ୍ଡିଚା ମନ୍ଦିର ନୀତିକାନ୍ତି ହବ ବୋଧେ ସେମିତିଆ ଜାଗ। ଜାଗା ସୁବିଧା ହଉ ନଥିବ କରୁନଥିବେ ବୋଧେ ଆଉ।
ଏଇପଟୁ କନେ ହବ ବା ଯୋଉଠୁ କୀର୍ତ୍ତନ ହଉଛି ସେ କଣକୁ କନେ ହବ। କରୁନାହାନ୍ତି ଆଉ ସେଇଠି କଣ ଜାଗା ହେଲାଣି ନା। ଆଉ କଣ ନେଉଛ?
ଆଶ୍ରମ ମିନିମମ୍ କେତେ ବର୍ଷ ହେଇଗଲାଣି ଏଠି ଆଶ୍ରମଟିେ?
ତ ଦେଖି ନାଇ ମୁଁ ଭୁବନେଶ୍ଵର ବାହାରିକି ଆସିଲା ପରଠାରୁ ମୁଁ ଦେଖି ତା ଆଗରୁ କେତେ ବର୍ଷ ଆଗରୁ ହେଇଥିବ ଆଉ କୋଉଠି ଲେଖା ହେଇଥିବ ଆଶ୍ରମରେ। ଏତିକି ବାଟ ସ୍ଥାପନ ହେଇଛି ଦେଖିଲେ ହବ ହ କ ମୁ ତ ତିରିଶଳିସ ହେଲା ସେମିତି ଦେଖଛିି
ଏ ଆଶ୍ରମଟି କିଏ ତିଆରି କରିୁଥିଲା ଏଠି ପ୍ରଥମେ କିଏ ସେ ଆରମ୍ଭ କରିୁଥିଲେ?
ମୁ ଜାଣିନି କହୁଛନ୍ତି ତ ବରଗଡ ଗାଁ ର ହଡିଆ ବସ୍ତ୍ର ବୋଲି ଜଣେ କରୁଛନ୍ତି।
କହନ୍ତି ସଠିକ ମୁଁ ଜାଣିନି କିଏ କରିଥିବେ ବୋଲି। କହୁଥିଲେ ତ ସେଇ କରିଛି ବୋଲି। ଶଣିୁଥିଲି କଣ ହବ ଆ ମୁଁ ଜାଣିନି ସଠିକ ଉତର।
ଗୋଟେ ଭାଗ୍ୟବାନ ଲୋକ ଟେ ଯାଉ ସେ ଯାଉ ଗୋଟେ ଆ ଆଶ୍ରମ ଜଗନ୍ନାଥ ଆଶ୍ରମ କରିଛନ୍ତି ମାନେ ଗୋଟେ ଭାଗ୍ୟବାନ ଲୋକ ହେଇଥିବ ନିଶ୍ଚିତ ନା?
ଆମ ବଡ ଏରିଆଟାକୁ ସଫା କରି ମନ୍ଦିର କରଛି, କଣ ଟିକେ କଥା ନା କଣ? ଦି ମାଣ ଅଢେଇ ମାଣ ଜମି ହବ ମ ସେଥିରୁ ତିନି ମାଣ ହବ।
ଆଉ ଏତେ ବଡ ଆଶ୍ରମଟେ କରିଛନ୍ତି। ଆଉ, ତାପରେ ଅ, ଠାକୁରଙ୍କର ମନ୍ଦିର, ଶିବ ମନ୍ଦିର କରିଛନ୍ତି। ହନୁମାନ ମନ୍ଦିର, ଗଣେଶ ମନ୍ଦିର, ଲକ୍ଷ୍ମୀଙ୍କ ମନ୍ଦିର, ବିମଳା ମନ୍ଦିର, ଏ ସବୁ କରିଛନ୍ତି ପୁଣି ମଣ୍ଡପ କରିଛନ୍ତି ତଳ ଉପର। ନା ଉପର ମୁଣ୍ଡ ବେଶୀ ଲଗେଇଛନ୍ତି। ହଁ ଏତେ ସାରା ବାହାଘର ମଣ୍ଡପ, ଦିଟା ବେଦି ବି କରିଛନ୍ତି। ପୁଣି ଏତେ ସାରା କରିଛନ୍ତି ମାନେ, ସେ ଲୋକ ମାନିବାକୁ ପଡି ତାଙ୍କ ଭଗବାନ ତାଙ୍କ କଣ୍ଠରେ କେମିତି ବିଜେ କଲେ, ଯୋଉ କର୍ମ କରିଛନ୍ତି ମାନେ ଏ ଠାକୁରଙ୍କର ଗୋଟେ, ପୁରା ପରମ ଭକ୍ତ ଥିଲେ, ଗୋଟେ।
ଠାକୁରଙ୍କ ଆଜ୍ଞା, ଠାକୁର ନଚାହିଁଥିଲେ କଣ ହେଇଥାନ୍ତା? ଠାକୁର ତାଙ୍କୁ ଆଜ୍ଞା ଦେଲେ ବୋଲି ସେ ହେଲେ, ଠାକୁର ନିଜେ ନିଜେ କରି କରି ଆସି ଏ ଛାପନା ହେଇଛନ୍ତି ଆଉ।
ହଁ, ତାଙ୍କର ଠାକୁରଙ୍କର ଆଜ୍ଞା ହେଇଥିବେ, ଲୋକ ମାଧ୍ୟମରେ ଠାକୁର ଆସିକି ଏଠି ସା ସ୍ଥାପନ କରିଛନ୍ତି, ରହିଛନ୍ତି ଆଉ ହ୍ୟାଲୋ।
ହଁ, ମୋ କଥା ଶୁଭୁନି?
ହଁ, ଶୁଭୁଚି ଆପଣଙ୍କ ପାଟିଟା କାଇଁ ଭାରି ସ୍ଲୋ ହେଇଯାଉଛି। ଆଉ ତେଣୁ ମୁଁ ଆଜି କହୁଛି।
ନାଇଁ ମତେ ଶୁଭୁଛି ଆପଣଙ୍କ ପାଟି ଟିକେ ସ୍ଲୋ ହେଇଯାଉଚି ତ ଆପଣ ଖାଇକି ବୋଧେ ଜୋର ଖାଇ ଦେଇଛନ୍ତି ଆଜି ବୋଧେ ଭୋଜି।
ପଣ ଆସୁନାହାନ୍ତି ସନ୍ଧ୍ୟାଳକୁ ଯିବେ ଆମ ସେ ଆଶ୍ରମ ଆ ପାଖକୁ ଜଗନ୍ନାଥ ଆଶ୍ରମ ଯିବେ। ସନ୍ଧ୍ୟା ବେଳକୁ ଦେଖିକି ଆସିବେ, ସବୁ ଆଳତି-ଫାଳତି, ଭଲ ମନ୍ଦ।
ହଉ, ହଉ, ହଉ, ମୁଁ ରଖୁଛି, ପରେ କଥା ହବା।
ହଉ, ଠିକ ଅଛି।